ଅନାଥ।
ଜୟ ଜଗନ୍ନାଥ ଜ୍ୟୋତିପ୍ରକାଶ ଭାଇ କଣ କରୁଛନ୍ତି ଆପଣ?
ଇନା ଜଷ୍ଟ ତମେ କଣ କରୁଛ?
ଆରେ ମୁଁ ବି ବର୍ତ୍ତମାନ ଖାଇକିନା ଉଠିଲି ପରା ଆଚ୍ଛା କଣ ଖାଇଲ ତୁମେ?
ଆଉ। ଆମର ଆଜି ରୁଟି ଆଉ ମସରୁମ ତରକାରୀ ହେଇଥିଲା।
ଆଚ୍ଛା ଆଚ୍ଛା ତ ବା ତମେ ଯୋଉଟା ଖାଇଚ ମୁଁ ବି ଆଜି ସେଇଟା ହିଁ ଖାଇଚି। ଆମ ଘରେ ବି ମୋ ବୋଉ ଆଜି ଭାତ ଡାଲି ଏବଂ ରୁଟି ଛତୁ ତରକାରୀ ଏବଂ ଆଳୁ ବାଇଗଣ ସନ୍ତୁଳା କରିଥିଲେ।
ଆଚ୍ଛା ଆଉ ଆମର ଆଜି ରୁଟି ହେଇ ଥିଲା ଆଉ ମସରୁମ୍ ତରକାରୀ ହେଇଥିଲା ଆମର ଭାତ ରାତିରେ ଆମେ ଭାତ ଖାଉନା।
ଆଚ୍ଛା ଆଚ୍ଛା ଅ ଆମର ଏଇଆଡେ ତ ଗଞ୍ଜାମ୍ ଜିଲ୍ଲାରେ ପ ପ୍ରତ୍ୟେକ ଦିନ ଭାତ ହିଁ ଖାଉଥାଉ। ଆଚ୍ଛା ମସରୁମ୍ ତରକାରୀ ତମେ ନିଜେ କରିଥିଲ? ନା ହୋଟେଲରୁ ଆଣିଥିଲ ତୁମେ?
ଆମେ ଆଜି ହୋଟେଲେରୁ ଆଣିଥିଲୁ ଆମର ଦୁଇ ପରେ ଖାଇବା ପାଇଁ ଆଉ ରାତିରେ ଖାଇବା ପାଇଁ ଦୁଇ ଟାଇମ୍ ଆମର ହୋଟେଲରୁ ଖାଇବା ଆମେ ମଗଉଛେ।
ଆଚ୍ଛା ଆଚ୍ଛା ଆଚ୍ଛା ଆଛା ଆଚ୍ଛା ଘ ଘରେ ସମସ୍ତେ ଭଲ ଅଛନ୍ତି କି।
ହଁ ସମସ୍ତେ ଭଲ ଅଛନ୍ତି ଆଉ ତମ ଘରେ ସମସ୍ତେ କେମିତି କଣ ଅଛନ୍ତି।
ଆମ ଘରେ ମଧ୍ୟ ସମସ୍ତେ ଭଲ ଅଛନ୍ତି। ଏବେ ଟିକେ ବାପାଙ୍କ ଦେହ ଟା ଟିକେ ଖରାପ ଥିଲା ତ ବାପାଙ୍କୁ ନେଲି। ମେଡିକାଲ ରେ ଟିକେ ଦେଖେଇକି ଆଣିଲି ଏବଂ ମେଡିସିନ ପତ୍ର ଟିକେ ଖାଇଲେ ଏବେ ଡକ୍ଟର ଡକ୍ଟର କହିଲେ କି ବାପାଙ୍କର ବି ପି ଏବଂ ସୁଗର ବଢି ଯାଇଛି ତେଣୁକରି ଡକ୍ଟରଙ୍କ ପରାମର୍ଶ ଅନୁଯାୟୀ ବାପାଙ୍କୁ ମେଡିସିନ ପତ୍ର ସଠିକ୍ ଟାଇମ ରେ ଦିଆଯାଉଚି ଆଚ୍ଛା ତୁମ ଦେହବା ସବୁ ଭଲ ଅଛି କି?
ମୋର ତ ନିହାତି ଭଲ ଅଛି କିନ୍ତୁ ତମେ ଯେମିତିକା କହିଲ ବାପାଙ୍କର ତମ ବାପାଙ୍କର ବ୍ଲଡ଼ ପ୍ରେସର ବଢ଼ିଯାଇଛି ଏକା। ସେମିତି ମୋ ମାଆଙ୍କର ବି ବ୍ଲଡ଼ ପ୍ରେସର୍ ଏଇ କିଛି ଦିନ୍ ତଳେ ବଢ଼ିଯାଇଥିଲା ତାଙ୍କୁ ବି ସେମ୍ତିକା ଡକ୍ ଡକ୍ଟର ପରାମର୍ଶ କରି, ଔଷଧ ଏକା ଟାଇମ୍ରୁ ଟାଇମ୍ ଦେଇ କି ସେ ଏଇନା ଟିକେ ଭଲ ଅବସ୍ଥାକୁ ଟିକେ ଫେରି ଆସିଚନ୍ତି।
ଆଚ୍ଛା ଆଚ୍ଛା ଆଚ୍ଛା ଆମର ସଠିକ୍ କଥା କହିଲ। କାରଣ ଏଇ ସମୟରେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ନିହାତି ଜରୁରୀ। ଯଦି ସ୍ୱାସ୍ଥ୍ୟ ପ୍ରତି ଯଦି ଧ୍ୟାନ ନ ଧ୍ୟାନ ନ ରଖିବା ତାହେଲେ ଆଜି କାଲିକା ଯେଉଁ ଯୁଗ କିଛି ନା କିଛି ବିପଦ ମାଡି ଆସିଥାଏ କଣ ମୁଁ ଠିକ କଥା କହିଲି ନା ଆପଣଙ୍କୁ?
ନିହାତି। ପୁରା ଠିକ୍ କଥା ହି କହିଚ ସେଇଥିପାଇଁ ମୁଁ ପରା ବ୍ୟାୟାମ କରିବା ପାଇଁ ଏଇଠି ଗୋଟେ ଯାଇକି ବ୍ୟାୟାମ କରିବା ପାଇଁ ଏକା ଗୋଟେ ଏକାଡେମୀ ଜଏନ୍ କରିଯାଇଛି।
ଆଚ୍ଛା ଆଚ୍ଛା। ଆଛା କେତେବେଳେ ଯାଉଛ ସକାଳେ ଯାଉଛ ନା ସନ୍ଧ୍ୟାରେ ଯାଉଛ ତମେ?
ଆମେ ସନ୍ଧ୍ୟାବେଳେ ଯାଉଚୁ ପାଁସଟାରୁ ଛଅଟା ଘଣ୍ଟେ ସେମାନେ ଟାଇମ୍ ଦେଇଚନ୍ତି। ସେମାନେ ଆମକୁ ସବୁ ଖାଇବାର କଣ ଖାଇବାର ଅଛି କଣ ଖାଇବାର ନାହିଁ କୋଉ କୋଉ ଆମର ବ୍ୟାୟାମ କରିଲେ କୋଉ ଆମର ଯେମିତି ପିଠି ପାଇଁ ଗୋଟେ ବ୍ୟାୟାମ ଥାଏ ଛାତି ପାଇଁ ଗୋଟେ ବ୍ୟାୟାମ ଥାଏ ହାତ ପାଇଁ ଗୋଟେ ବ୍ୟାୟାମ ଗୋଡ଼ ପାଇଁ ବ୍ୟାୟାମ ସେମିତିକା ସବୁର ସବୁ ବଡ଼ିର। ଗୋଟେ ଗୋଟେ ପାର୍ଟ ପାଇଁ ସବୁ ର ଅଲଗା ଅଲଗା ବ୍ୟାୟାମ ଥାଏ। ଆଉ ସେଇଗୁଡା ସବୁ ସେମାନେ ଆମକୁ ଶିଖେଇବେ ଆଉ ଆମେ ତାଙ୍କ ସାମ୍ନାରେ ସେଇଟା କରିକିନା ତାଙ୍କୁ ଦେଖେଇବୁ।
ଓହଁ ଠିକ କଥା କିଲ ମୁଁ ବି ପ୍ରତ୍ୟେକ ଦିନ ସ କାଳୁ ଉଠିକି ରନିଂ କରିବାକୁ ଯାଇଥାଏ। ଏବଂ ଆସିଲା ବ୍ୟାୟାମ ମଧ୍ୟ କରିଥାଏ ପ୍ରାୟ ଭୋର ସାଢେ ପାଞ୍ଚଟାକୁ ଉଠିକି ପ୍ରାୟ ଘଣ୍ଟାଡି କାଳ ରନିଂ ମାରିଥାଏ। ଯେମିତି ଚିତାବାଘକୁ ଦୌଡି ଥାଏ ସେମିତି ହିଁ ଦୌଡ଼ ମାର ଯାଉ ଯାଉଛି ମୁଁ ଏବଂ ସେଇପରିଆ ଦୌଡ ମାରିକି ପ୍ରତ୍ୟେକ ଦିନ ସାଢେ ପାଞ୍ଚଟାରୁ ସାଢେ ଛଅଟା ଦୌଡ଼ କରିଦିଏ ଏବଂ ସାଢେ ଛଅଡାରୁ ସାତଟା ପର୍ଯ୍ୟନ୍ତ ବ୍ୟାୟାମ କରିଥାଏ। ବାୟାମ ପରେ କିଛି ବ୍ରେକ୍ଫାଷ୍ଟ ମଧ୍ୟ କରିଥାଏ ଆଚ୍ଛା ତୁମେ ବ୍ରେକ୍ଫାଷ୍ଟରେ କଣ କଣ ଖାଇଥାଅ।
ହେ ଆମେ ଖାଉ ରୁଟି କୁ କ୍ଷୀର।
ଆଚ୍ଛା ଆଛା ପ୍ରୋଟିନ୍ ଯୁକ୍ତ ଖାଦ୍ୟ ହିଁ ତୁମେ ଖାଉଛ। ଆମର ଇଆଡେ ତ କ୍ଷୀର ସେତେ ମିଳେ ନାହିଁ। ଆଚ୍ଛା ଗାଇଖିର ପିଉଚ ନା ଓମ୍ ଫେଡ କ୍ଷୀର ଖାଉଚ।
ନିହାତି ଓମ୍ଫେଡ କ୍ଷୀରକୁ ଏଭଏଡ କରିବା କଥା। ଗାଈ କ୍ଷୀର ମାନେ ହି ହେଲା ଗାଈ ପୁରା ପିଓର ଦେଶୀ ଗାଈ କତରୁ ମୁଁ ନେଇକି ଆସିକିନା କ୍ଷୀର ପିଉଚି।
ଆଛା ଆଚ୍ଛା ବୋହୁତ ଭଲ କଥା ଆମର ଇଆଡେ ତ ପିଓର ଦେଶୀ ଗାଈ କ୍ଷୀର ମିଳେ ନାହିଁ ତେଣୁକଡି ଆମରଇଆଡେ ଅ ଓମ୍ ଫେଡ୍ କ୍ଷୀର ହିଁ ଅଧିକ ଅଧିକ ତମ ବ୍ୟବହାର ହୋଇଥାଏ ତେଣୁକରି ମୁଁ ସୁ ପ୍ରତ୍ୟେକ ଦିନ କ୍ଷୀର ପିଏ ନାହିଁ। ଯଦି କେଉଁ ଦିନ ଦେଶୀ ଗାଈ ଖିର ମିଳିଥାଏ ତାଲେ ତ ସେଇଦିନ ହିଁ ଚଳେଇ ଦେଇଥାଏ ନଚେତ ମୁଁ ସବୁବେଳେ ଗାଜର ବିଟ୍ କାକୁଡି ଟିକେ ଏବଂ କ କଦଳୀ ଗୋଟିଏ ଡାଳିମ୍ବ ଗୋଟେ ଏପଲ ଗୋଟେ। ସାଲାଡେ କଡି ଖାଇ ଜାଇଥାଏ ଏବଂ ଗଜାମୁଗ ଏବଂ ବୁଟ ଦୁଇ ଦିନ ରାତ୍ର ର ପୂର୍ବରୁ ବତରେଇ ବତରେଇକି ପ୍ରତ୍ୟେକ ଦିନ ସକାଳକୁ ଖାଇଥାଏ।
ଆଛା ଆଚ୍ଛା। ପୁଥିଲି ନା ତମେ ଯୋଉ ରନିଂ ପାଇଁ ଯାଉଛ କୋ ଡେଲି କେତେ କିଲୋମିଟର ରନିଂ କରୁଛ।
ମୁଁ ତ ପ୍ରାୟ ଡେଲି ଆଠ ଠରୁ ଦଶ କିଲୋମିଟର ରନିଂ କରୁଛି କାହିଁକିନା ବଡ଼ିକୁ ଯଦି ଫିଟନେସ ରଖିବାକୁ ହେଲେ ଆ ଦୌଡ଼ ଟା ପ୍ରତ୍ୟେକ ଦିନ ଆବଶ୍ୟକ। ଯଦି ଗୋଟେ ଦିନ ଦୌଡ ଯଦି ବନ୍ଦ କରିଇବ ତାହେଲେ ଦେହକୁ ଥକାନ ପଣ ଆସିିବ। ହେଏ କୌଣସି କାର୍ଯ୍ୟ ମଧ୍ଯ କରି ହୁଏ ନାହିଁ ଯେହେତୁ ଆମେ ଚାଷୀ ଘର ପିଲା ଏବଂ ଯେହେତୁ ଆମେ ଗରିବର ବିଲଙ୍ଗସ୍ କରୁଛୁ ତେଣୁକରି କଠୋର ପରିଶ୍ରମ କରି କଣ ନା କଣ କରିବାକୁ ପଡିବ ସେଥିପାଇଁ ପ୍ରତ୍ୟେକ ଦିନ ଆଠରୁ ଦଶ କିଲୋଟ ରନିଙ୍ଗ କରୁଚି। ଏବଂ ବ୍ୟାୟାମ ମଧ୍ୟ ବ୍ୟାୟାମ ମଧ୍ୟ ଘଣ୍ଟାଟି କାଳ କରିଥାଏ।
ନିହାତି ନିହାତି ଆପଣ ବହୁତ ବଢିଆ କାମ କରୁଚ଼ନ୍ତି।
ଆଚ୍ଛା ତୁମେ ରନିଂ ଯାଉନାହଁ କି?
ଆଗରୁ ରନିଂ ଯାଉଥିଲି ଏବେ ଆମର ଏଠି ଡେଲି ବର୍ଷା ହେଉଛି ତିନି ଦିନ ହେଲା କଣ୍ଟିନ୍ୟୁ ବର୍ଷା ହେଉଛି ବର୍ଷା ଛାଡ଼ିଲେ ଟିକିଏ ବାହାରକୁ ଯିବି।
ହଁ ଠିକ କଥା କହିଲ ଆମର ଏଠି ବି ମଧ୍ୟ ପ୍ରାୟ ପାଞ୍ଚ ଦିନ ହେଲାଣି ଏମିତି ଲଗାତାର ବର୍ଷା ହେଲାଣି ଯେ କଣ କହିହେବ ଆଉ। ଘରୁ ତ ବାହାରକୁ କାଢିଦଉନାହିଁ ଏବଂ ଆମର ଯେହେତୁ ଗୋଟେ ଭଲ କଥା ହେଲା ଆମର ତଳି ପଡିଗଲା। ଏବଂ ମେଘୁ ଟା ଟିକେ କଡିଦେଲା ସେଥିପାଇଁ ଏହା ଆମ ପାଇଁ ଭଲ ଦାୟକ। କିନ୍ତୁ ବହୁତ ନୁହଁ କ୍ଷତି ହଉଛି ଆମ ପନିପରିବା ଚାଷରେ। ସେଥିପାଇଁ ଟିକେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ସକାଳୁ ସକାଳୁ ପନିପରିବା ଆଣିକି ବଜାରରେ ବିକ୍ରି କରିବାକୁ ହେଲେ ଟାଇମ୍ ମିଳୁନାହିଁ ଏବଂ ଯୋଉ ପ୍ରକାର ବର୍ଷା ହଉଛି ଲୋକମାନେ ମଧ୍ୟ ବାହାରକୁ କେହି ପାନି ପରିବା କିଣିବାକୁ ଆସୁନାହାନ୍ତି। ତେଣୁକରି ଟିକେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବର୍ତ୍ତମାନ।
ଭାଇ ତମର ଯୋଉ ଗାଁ ପରିବା ସବୁ ର ରେଟ୍ କେମିତି କଣ ଅଛି? ଆମର ଏଠି ସହରର ତ ବହୁତ ରେଟ୍ ଅଧିକା ନେଉଛନ୍ତି ଆପଣଙ୍କର ସେଇଠି କେତେ କଣ ରେଟ ରେ ମିଳୁଛି ପରିବା ସବୁ?
ନା ନା ଆମର ଏଇଠି ତ ସେତେ ପନିପରିବା ଆକାଶ ଛୁଆଁ ଦର ନାହିଁ। ଯେହେତୁ ଆମର ଏଇ ଯୋଉ ଗଞ୍ଜାମ ଜିଲ୍ଲାର ଇଞ୍ଜଳି କାଠ ହଉଛି ପ୍ରମୁଖ ସହର ପନିପଡିବାରେ। ଏବଂ ପ୍ରତ୍ୟେକ ଗଞ୍ଜାମ ଜିଲ୍ଲା ଜିଲ୍ଲା ଜିଲ୍ଲାକୁ ଇଞ୍ଜିଳି କାଠ ହିଁ ପନିପରିବା ଇଞ୍ଜିଳି କାଠ ରୁ ପନିପରିବା ଯାଇଥାଏ ତେଣୁକରି ଗଞ୍ଜାମ ଜିଲ୍ଲାରେ ପ୍ରତ୍ୟେକ ଦିନ ପନିପରିବା ଶସ୍ତା ଥାଏ ଏବଂ ଭୁଲ ଖୁବ ଶସ୍ତା ଦରରେ ମିଳିଥାଏ ପନିପରିବା।
ଆମ ଘର ପାଖରୁ ଆଗକୁ ଗୋଟେ ଆଉ ଗୋଟେ ପରିବା ହାଟ ଅଛି। କିନ୍ତୁ ସେଇ ପରିବା ହାଟରେ ସବୁ ଗଞ୍ଜାମରୁ ହିଁ ତମର ସେଠୁ ଓ ପରିବା ଆଣିକି ଏଠି ସବୁ ତାକୁ ହାଇ ରେଟରେ ବିକୁଛନ୍ତି।
ଆଉ କଣ କରିବେ, ସେମାନେ ମଧ୍ୟ ପାଞ୍ଚ ପଇସା ପାଇବାକୁ ହେଲେ ସେମାନେ ମଧ୍ୟ ଅଧିକ ଦରରେ ବିକ୍ରି କରିବାକୁ ପଡିବ। କାରଣ ଯେହେତୁ ଗଞ୍ଜାମ ରୁ ଯଦି ପନିପରିବା ନେଇକି ଅନ୍ୟ ଜାଗାରେ ବିକୁଛନ୍ତି ତା ତ ସେମାନଙ୍କୁ ଗାଡି ଭଡା ଟିକେ ଅଧିକ ବଡିଯିବ। ଯଦି ଯଦି ଗୋଟିଏ ପରିବା ମନେକର ଭେଣ୍ଡି କିଲୋ କୋଡିଏ ଟଙ୍କା ଅଛି କୋଡିଏ ଟଙ୍କା ଦେଇକି କିଣିବେ ତା ସହିତ ଗାଡି ଭଡା ଜାଣି ସାତରୁ ଆଠ ଟଙ୍କା ପଡିଯିବ। ସେମାନେ ଯଦି ଭେଣ୍ଡି କିଲୋ ଟାକୁ ଚାଳିଶି ରୁ ପଇଁଚାଳିଶ ଟଙ୍କା ଯଦି ଦର ରେ ନ ବିକ୍ରି କରିବେ ତ ସେମାନେ କଣ ଲାଭଦାୟକ ପାଇବେ କି? ସେମାନେ ତ ନଷ୍ଟରେ ପଡିବେ ନାଁ। ତେଣୁକ ଯାହାହେଲେ ବି ଟିକେ ଦରରେ ବିକ୍ରି କରିବାକୁ ପଡିବ।
ନିହାତି କରୁଛନ୍ତି ତାଙ୍କ ପେଟ ପୋଷଣ ପାଇଁ ସେମାନେ ବି ଦି ପଇସା ରଖିବା ନିହାତି ଜରୁରୀ ନା। ନହଲେ ସେମାନେ ତାଙ୍କ ଘର ପରିବାର କେମିତି ଚଳାଇବେ?
ହଁ ହଁ ଠିକ କଥା କହିଲ। ଆଚ୍ଛା ତୁମର ଏ ପଢାପଢି କଣ ଚାଲିଛି ଏବେ ଆଉ?
ଏଇନା ତ ଭାଇ ମୁଁ ଇଞ୍ଜିନିୟରିଂ କରୁଛି ମେକାନିକାଲ୍ ବ୍ରାଞ୍ଚ ରେ। ଆଉ ତମେ ଭାଇ
ଆଚ୍ଛା ଆଛା। ମୋର ବର୍ତ୍ତମାନ ସ୍ନାତକ ତ ସରିଲା ରାଜନୀତି ବିଜ୍ଞାନ ବିଭାଗରେ। ଆଛା ତମେ?
ଆଛା ମୁଁ କହୁଥିଲି କି ତମର ସେଠି ସବୁଠୁ ପ୍ରସିଦ୍ଧ ଖାଇବା କଣ ଅଛି ସେଇଠି ତମ ଗାଁରେ?
ଆରେ ଯେହେତୁ ଗମଜାମ ରେ ପ୍ରସିଦ୍ଧ ଖାଦ୍ୟ ହଉଛି ମାନେ ବ୍ରେକ୍ଫାଷ୍ଟ ରେ। ପୁରୀ ପୁମା। ରୁମା ଗ ପୁରା ଗଙ୍ଗାମ ପ୍ରସିଦ୍ଧ। ଏବଂ ବରହମ ପୁର ଖାସ କରିକି ପୁରୀ ଉମା ରେ ବହୁତ ପ୍ରସିଦ୍ଧ।
ଆମର ଏଠି ସମସ୍ତେ ପୁରୀ ଏକା ଖାଇବା ପାଇଁ ପସନ୍ଦ କରନ୍ତିନି ଯେହେତୁ ସେଥିରେ ସିକେ ତେଲିଆ ଅଂଶ ଟିକେ ଅଧିକା ଥାଏ ସେ ବେ ସେଗା ଖାଇବା ପାଇଁ ସମସ୍ତେ ମନା କରନ୍ତି।
ଆଚ୍ଛା ଆଚ୍ଛା। କିନ୍ତୁ ଗଞ୍ଜାମରେ ତ ପୁରା ପ୍ରସିଦ୍ଧ ଏବଂ ଏହା ଓଡିଶା ବାହାରେ ମଧ୍ୟ ପ୍ରସିଦ୍ଧ ଅଟେ। ଯେହେତୁ ବରହମପୁରର ପୁରୀ ଉମା ବ୍ରହ୍ମପୁରର ପୁରୀଉମା ପୁରା ଭାରତରେ ପ୍ରସିଦ୍ଧ ଅଟେ। ତେଣୁକରି ବାହାର ମାନେ ଅନ୍ୟ ରାଷ୍ଟ୍ର ସରି ଅନ୍ୟ ରା ରାଜ୍ୟର ଲୋକମାନେ ଯେଉଁମାନେ ଆସନ୍ତି ଗଞ୍ଜାମ ଜିଲ୍ଲାକୁ ପ୍ରଥମେ ପୁରୀ ଉମା ହି ଖାଇବାକୁ ପସନ୍ଦ କରିଥାନ୍ତି।
ଆଛା ମୁଁ ବି କେବେ ଫାଙ୍କା ଦେଖିକିନା ଯିବି ତମ ପର ଆଡ଼କୁ ତ ଖାଇବା।
ହଁ ନିଶ୍ଚୟ ନିଶ୍ଚୟ ମୁଁ ତ ହେ ମୋ ପାଟିର କଥା ତୁମେ ଛଡେଇ ନେଲ। ମୁଁ ବି ମୁଁ ବି ଚାହୁଁଛି ତୁମେ ବି କେଉଁ ଦିନ ଯଦି ଫ୍ରି ଫ୍ରି ଅଛ ତାହେଲେ ଆସି ଆସ ଗଞ୍ଜାମ ଜିଲ୍ଲା ଆଡକୁ ଖାସ କରି ଆମ ଘର ଆଡକୁ ଆସନ୍ତୁ। ଏବଂ ମୁଁ ତୁମକୁ ଗଞ୍ଜାମ ର ସ ପ୍ରସିଦ୍ଧ ଖାଦ୍ୟ ଏବଂ ଯାହା କିଛି ପ୍ରସିଦ୍ଧ ଅଛି। ତା ଖାଦ୍ୟ ଖୁଆଇବି କଣ କହୁଛ କେବେ ଆସିବ କି ତୁମେ?
ନିହାତି ନିହାତି ମୋ ଆଗାମୀ ଶୁକ୍ରବାର ଦିନେ ମୋର ଫାଙ୍କା ସେ ମୁଁ ସେଇ ଶୁକ୍ରବାର ଦିନେ ଯିବା ପାଇଁ ତୁମକୁ ଶୁକ୍ରବାର ଦିନ ତା ପୂର୍ବ ଦିନ ମୁଁ ତମକୁ ଜଣେଇଦେବି କି ମୁଁ କେତେ ଟାଇମରେ ଯିବି ଏ ଠୁ।
ଆଚ୍ଛା ଆଚ୍ଛା ଠିକ ଅଛି ଠିକ ଅଛି ଆଚ୍ଛା ଆଜି ଖରା ବେଳ କଣ ଖାଇଥିଲ?
କମର ତ ଯିବି
କଣ କୁହନ୍ତୁ କୁହନ୍ତୁ?
ଖରା ମୁଁ କିନ୍ତୁ ଗୋଟିଏ ସର୍ତ୍ତରେ ଯିବି ତୁମକୁ ବି ମୋତେ ମୁଁ ଯେତେବେଳେ ସେଠି ବୁଲାବୁଲି ସାରିକିନା ଆସିବି। ତମୁ କୁ ବି ମୁଁ ସହରରେ ତୁମକୁ ଦିଇ ତିନି ଦିନ ଏଠି ମୋର ପ୍ରସିଦ୍ଧ ଯେତିକ ସବୁ ଜାଗା ଅଛି। ସେ ଜାଗା ଗୁଡ଼ା ତମକୁ ବୁଲେଇବି ଆଉ ଏଠିକା ପ୍ରସିଦ୍ଧ ଛେନାପୋଡ଼ ତୁମକୁ ଟେଷ୍ଟ କରା କରାଇବି।
ହଁ ଠିକ କଥା ଠିକ କଥା କହିଛ ମୁଁ ବି ନିହାତି ତମ କଥାରେ ମୁଁ ସହମତ ଅଛି। ଏବଂ ତୁମେ ଯେବେ ଆସିବ ମୋତେ ଗୋଟେ ଦିନ ଆଗରୁ କହିଦବ।
ନିହାତି ନିହାତି ଆଉ ଦି ପହରେ ଯୋଉଁ ଖାଇବା କଥାଟି ତୁମେ ପଚାରୁଥିଲ ଦି ପହରେ ପରେ ମୁଁ ଖାଇଥିଲି ଭାତ ଡାଲି ସାଲାଟ ପାମ୍ପଡ଼ ଆଉ ହେଲା ହେଉଛି ମିକ୍ସ ଭେଜ୍ ତରକାରୀ।
ଆଛା ଆଛା ହଉ ଜ୍ୟୋତିପ୍ରକାଶ ଭାଇ ହଉ ମୁ ମୋର ଟିକେ ମୁଁ ବର୍ତ୍ତମାନ ଆଜି ସକାଳେ ଖାଇଥିଲି ପଖାଳ ଭାତ ଏବଂ ଶାଗ ଭଜା ଏବଂ ଆଳୁ ଭଜା।
ଆଚ୍ଛା।
ଆଚ୍ଛା ଜ୍ୟୋତିପ୍ରକାଶ ଭାଇ ବହୁତ ରାତ୍ରି ହେଲାଣି ତେଣୁ ମୁଁ ଏବେ ହଁ ହଁ ମୋ ମା ମତେ ଡାକିଲେଣି ମୁଁ ଯାଉଛି ଶୋଇବାକୁ। ଆଚ୍ଛା ଜୟ ଜଗନ୍ନାଥ ହେଲା।
ଠିକ୍ ଅଛି ଠିକ୍ ଅଛି ଜୟ ଜଗନ୍ନାଥ ରଖୁଛି ମୁଁ।
ଯାଉଛି ଆଜ୍ଞା।